ତ
ହୁଁ ବର୍ଷା ପକେଇଲାଣି ଆମର ଟିପି ଟିପି।
ତୋ ଡିଉଟି ଯିବା ଟାଇମ କି ଠିକ ବର୍ଷା ଉଠଉଛିି ନାଇଁକି ଲୋ। ତା ହଉଛି ତ ଉଠେଇବ କଣ? ହୁଁ, ହୁଁ। ବୋଉ ଯେମିତି କରେ ଯୋଉ କଖାରୁ ଡଙ୍କ ମନେ ଅଛି ନା ଯୋଉ ଯଡା ମଞ୍ଜିଦେଇ
ହୁଁ ଆଉ ଏଜଡା ଗଛ ଆଉ ନାହିଁ।
ଆଗେଯେହ ତୁ କହନି ସେଟା ଏତେ ବଢିଆ ଲାଗୁଥିଲା ଇଏ ଥରେ ଦେଖା ହେଇକି ଏହେ ହେଇ ଯୋଉ ମୁଁ ଯୋଉ ଯାଇଥିଲି, ମତେ ଆାଣିବାକୁ ଯାଇଥିଲେ, ବୋଉ ସେଇଦିନ ହିଁ କରିଥିଲା। କରିଥିଲା ଯେ ଇଏ ଖାଇକି ଏତେ ବଢିଆ ଲାଗିଛି ତାଙ୍କୁ। ହେଲା ମୋ ବୋଉ ଜଡା ମଞ୍ଜି ବି ମତେ ଏତିକି ଦେଇଥିଲା। ମୁଁ, ତାକୁ ଘରେ ବି ସେମିତି ମତେ କହିଦେଇଥିଲା। ମୁଁ କରିଥିଲି ବି ଘରେ। ବଢିଆ ଲାଗିଥିଲା। ମତେ ସେଇଟା କହୁନୁ କୁହନି ସେ ଯଡା ମଞ୍ଜି ମୁଁ କୋଉଠୁ ପାଉନି ଯୋଉଠୁ ପାଆନ୍ତି ଆଣି ଦିଅନ୍ତି ତତେ ତୁ କରନ୍ତୁ ସେଇ ଭଳିଆ।
ହୁଁ ଏଇଠି ଗଛ ଉଠେ ଏଇଠି କାହିଁ ଆଉ ନାଇଁ ଏଇଠି ଗୋଟେ ଗଛ ଉଠିଛି। ଇଲୋ ମା ମୁଁ ଦେଖୁ, ଦେଖୁ ମତେ ଗୋଟେ ଜଡା ଗଛ ଦେଖାଗଲାଣି ହେଲା।
ହଁ।
ହଁ ଦେଖେ କଥା ହଉ ହଁ ହେରା ବଡ ହଉ ତା ଦେହରେ ମଞ୍ଜି ହେଲେ ଆଣିବି ରହିଥା ଆଣିକି ରଖିଥିବି, ମତେ ତ କରି ଆସିବନି ତତେ ଦେଇଦେବି।
ହୁଁ, ହୁଁ କରି ଆସିବ ମୁଁ କହିଦେବି। ହଁ ଜଡା ମଞ୍ଜି ଫଟେଇକି ତାକୁ ବା ଦିପର ବୋଉ ବସ ସେତିକି ସବୁ ଫଟେଇବ ଦୀପରିଆ। ମୁଁ ଫଟେଇବି କହିବି କହିବ ନା ତୁ ତୁ ମଞ୍ଜି ଫାଟି ଯାଉଛି ଚାନେ ମୁଁ ମୋର ଫ ଟେଇବି ହେଲେ ବି ମୁଁ କେତେ
ସେ ରୋଷେଇରେ ପୁରା ପ୍ରୋ ଥିଲା ଆଉ।
ହଁ କହିଥିଲା ମତେ ଏମିତି ଅଳପ ଟିକେ ତେଲ ଦବୁ।
ସବୁ ଖାଇବାରେ ବି ତେଲ କମ ଦେଲେ ଯେତେ ସ୍ୱାଦ ତେଲ ଅଧିକ ଦେଲେ କଣ ସ୍ଵାଦ ଲାଗେ?
ନା, ନା ତେଲ ସୋ ତେଲ ଟା କଣ ସ୍ୱାଦ ବଢାଏକି? ହେରା ଖାଲି
ଆଉ ଗୋଟେ ହେଲା କଣ କହିଲୁ? ଅ ଖାଲି ଛଣାଛଣି ଯାହା କରିବୁ। ଟିକେ ତେଲ ଦବୁ। କାହିଁକି ନା ଛଣା ଛଣି ଟା ତେଲ ଦେଲେ। ତେଲ ଦେଇକି ତାକୁ ଝାଡି, ଝୁଡି ଦେଲା ଭଳିଆ ଦେଇକି, ଟିକେ ସେଇଟା ଟିକେ କରିବୁ, ଭଲ ଲାଗିବ।
ହଁ।
ନହେଲେ ତେଲ ତା ଦେହରେ ଲାଗିଥିଲେ ବି, ଖାଇବାକୁ ଇଚ୍ଛା ହବନି।
ନା, ନା ତାକୁ ଏଇ ପେପର ଫେପର ଥୋଇଦେଇକି କି ତାକୁ ଦେଇଦେଲେ ଆମ ସେପଟେ ଯେ-ଯୋଉ କଞ୍ଚି ପାଛିଆ ମିଳେନି ନା, ମାନେ ଯାହା ଛଣାଛୁଣି କରିବ ସେଇ ପାଛିଆରେ ରଖି ଦିଅନ୍ତିନି ନା?
ହୁଁ, ହୁଁ, ହୁଁ।
ସେଇ ପାଛିଆ ଆଉ ମୁଁ ଥିଲେ ବଢ଼ିଆ। ମୁଁ ସେଇ ପାଛିଆ ଭାରି ଖୋଜୁଛି। ଦେ ବଟା
ତୁ ସିନା ଗଲେ କେତେବେଳେ, ଗୋଟେ ଠିକ୍ ଟାଇମ୍ ରେ, ଯେ କେତେବେଳେ ଗୋଟେ, ଆଠ ଦିନ ଚାରି ଦିନ ରହିଲେ ଗୋଟେ କଣ ଆଣିବୁ।
ହଁ ହଁ। ସେ ଯୋଉ ଜାଗର ହଉନି ନା, ସେଇ ଟାଇମ୍ ରେ ମିଳୁବ।
ହଁ। ନାଇଁ ମେଳା ମେଳିରେ ମିଳେ ସେଟା।
ହଁ। ସେଟା ମିଳେ, ସେଇ ଟାଇମ୍ ରେ ମିଳୁଥିବ ଯେ ନେଇ ଆଣିଲେ ହବ। ଏଇ ଅଳ୍ପ ମାନେ ବେଶୀ ବଡ଼ ବି ନୁହଁ। ଅଳପ ଟିକେ ସାଇଜି ବାଲା ଦେଖିକି ଆଣିଲେ, ଛଣାଛଣି ଜିନିଷ ଟିକେ ଥୋଇବା ପାଇଁ ସେଥିରେ।
ବରେ ତୋ, ତ ଯୋଉ ବର୍ତ ଘରକୁ, ଛଣା ହେଇ ଥିବ ତୋର? ଆଣିଥିବୁ ତ?
ହଁ ନାଳିଆ ଆଣିଥିଲି। ନାଳିଆ, କଞ୍ଚି ପାଛିଆ ନୁହେ। ନାଳିଆ, ନାଳିଆ। କୁଲା ଆଉ ଗୋଟେ ବଡ ଚାଙ୍ଗୁଡି। ହଁ ନାଳିଆରେ ମୁଁ ସାରୁ ଏଇ ଖମ୍ବ ଆଳୁ, ଯୋଉ କଣ ତ ସେଇଟା, ଏଇ ସେଇଟା କଣ, ଏଇ ଯୋଉ ସିଝେଇକି ଖାଆନ୍ତି ସେଟା କଣ? କନ୍ଦ। କନ୍ଦମୂଳ, ଆଳୁ ଆଉ ଖମ୍ବ ଆଳୁ, ଏଇଆକୁ ରଖୁଛି। ଆଉ କୁଲା ଟା ତ ଉପରେ ଥୁଆ ହେଇଛି। ଆଉ ଆରଟା ହେଲା, କଣ କହିଲୁ ହେଲେ? ଟା, ଏଇ ଯୋଉ ବଡ ଚାଙ୍ଗୁଡିଟା। ସେଇଟାରେ ଏଇ ସାବିତ୍ରୀ ବ୍ରତ ହେଲା, ସବୁ ପୂଜା ସାମଗ୍ରୀ ସେଥିରେ ଧରିକି ପଳଉଚି ସିଧା।
ହଁ ହଁ। କଣ କରିକି, କିଛି ଦବନି ସେ।
ନା।
କାଲି ନନା ଫୋନ କରିଥିଲା।
କଣ କହୁଥିଲା?
ହୁଁ, କିଛି ନାହିଁ, ଏମିତି କଣ କରୁଛୁ ଆଉ କଣ ଧରିଛୁ ଏମିତି କଥା ହେଲା। ଆଉ କିଛି କହିନି।
ହୁଁ।
କଥା ହେଲା। ମୁଁ କହିଲି ହଉ ରଖ। ଏଥର ରାକ୍ଷୀ ପୂର୍ଣ୍ଣିମା କେତେ, ଅଗଷ୍ଟ କେତେ ତାରିଖ ପଡୁ ଛି? କେଜାଣି।
କେଜାଣି। କେତେ ତାରିକ୍ ପଡୁଛି ଦେଖିଲେ ହବ।
ମା ମୁଁ ଏଥର ରାଖି ପଠେଇ ଦେଇ-ହଉ।
ହଁ ହଁ।
କହିବ ପୁଣି ରାଖି ଦେଲୁନୁ। ଭାଇନାଙ୍କ ପାଖକୁ ତା ପାଖକୁ ରାକ୍ଷୀ ପଠେଇଦେବି ଆଉ।
ହୁଁ। ଜା କେଡେ ଜୋର ଗରମ ହଉଛି ବେ?
ହଁ। ହଁ ଗରମ ହ ଲାଗୁଚିପା ଗୁଳୁ ଗୁଳି ହଉଚିପା ବର୍ଷା ହେଲେ କଣ ହବ? ଗୁଳୁ ଗୁଳି ହଉଚିପା। ତୋର ଭଜା ସଇଲାଣି?
ହଁ ଭଜା ସରିଗଲା। ଭଜା ସରିଗଲା ଖାଲି ରୁଟି କରିବି ସନ୍ଧ୍ୟା ଦେଇ ସାରିକି ରୁଟି କରିବି।
ଓହୋ ଅଟା ଚକଟି ସାଇଲୁଣୁ?
ହଁ ଅଟା ଚକ୍ ଟି କି ଥୋଇଦେଇଛି। କାଲି ପୁଅ ଟିଫିନ୍ କଣ ନବ?
ହଁ ହଁ ସେତ ଟିଫିନ୍ ଚିନ୍ତା ତ ଆଉ।
ହଁ ବା ଭାବୁଛି ବସିକି ଟିଫିନ୍ କଣ ନବ?
ଏ ପରଟା ଆଳୁ ଭଜା ଦେଇଦଉନୁ।
ହଁ ଆଳୁ ଆଣିିଲେ ଯାଇଁକି ହବ। ପରଟା ବା ଭାଇନା ରୁଟି ପରଟା କରିବି ଜାଣୁ ନାହାଁନ୍ତି। ଭାଇନା ରୁଟି ପରଟା କରି ଜାଣୁନାହାନ୍ତି ଆଜି ଚୁଡା ଉପମା ଦେଇଦେଇଥିଲେ କାଲିବି ପାସ୍ତା କରିକି ଦେଇ ଦେଇଇଥିଲେ ହେଲା। ଆଉ ରୁଟି ପି ପିଠା ହେଲେ ବି କରିକି ଦେଇଦେବେ କିନ୍ତୁ ରୁଟି ଟା କରିକି ପିଠା ହେଲେ ବି ମୋଟା ଟିକେ କରିଦେବେ ହେଟା ଖାଇବା ପାଇଁ ସେ ଭଲ ପାଇବନି।
ହଁ ହଁ।
ଟୋଟାଲ୍ କରି ଜାଣିବେନି।
ଅହୋ।
ତଥାପି ଆସିଲା ବେଳକୁ ଘର ଦ୍ୱାର ଝାଡୁ କରି ଦାଣ୍ଡଘାଟ ସବୁ ଝାଡୁ କରୁଛନ୍ତି। ପିଣ୍ଡା ଫିଣ୍ଡି ଧୋଇ ଦେଇଛନ୍ତି ତାକୁ ଟିଫିନି କରିକି ତାକୁ ଯୋଉ କଣ ତ କାଲି ରାତିରେ ଯେ ଆଳୁ କଷା କରିଥିଲି ରୁଟି ଥିଲା ରୁଟି ଆଳୁ କଷା ଖାଇକି ତାପରେ ଚୁଡା ଉପମା ନେଇକି ଯାଇଛି ତାକୁ ଦେଇଛନ୍ତି କିସୁନୁ ପାଇଁ ସୁଜି କରି ଛନ୍ତି ଆଉ ଏତିକି କରିକି ତାକୁ ଖୋଇ ଦଉଥିଲେ ମୁ ଆଇଲି ଆସିଲି ତାପରେ ଖାଇସାରିଲା ପରେ ତାକୁ ଖାଇ ସେ ଖାଇସାରିଲା ପରେ ମୁଁ ମୁଣ୍ଡ ମୁଣ୍ଡ କୁଣ୍ଡେଇକି ଗଲି ଯୋଉ ଠାକୁର ବାସନ ମାଜି ଦେଇକି ଗଲି ଗାଧେଇବା ପାଇଁ ଗଲି ସେ ତାକୁ କଣ ତ ତାର ସିଝା କରିଦେଲେ ସିଝା ବସେଇଦେଲେ। ତାପରେ ଦାନ୍ତ ଫାନ୍ତ ଘସିକି ସୁଜି ଟିକେ ଥିଲା। ସେ ଖାଇଲେ ସେ ଚୁଡା ଉପମା ଟିକେ ଥିଲା ଆଉ ରୁଟି ଗୋଟେ ଥିଲା ମୁଁ ଟିକେ ଚା କରିି ଖାଇଦେଲି ତାପରେ ଭାତ କଲି ଭାତ କଲି ଡାଲମା ବସେଇଲି। ତାପରେ ମୁଁ କହିଲି ସେ ଭେଣ୍ଡି ଗୁଡା ଥୁଆ ହେଇଛି ଯାଉଛି ତାକୁ ଟିକେ ସୋରିଷ ମସଲା ଦେଇକି ଯୋଉ ଗୋଟା ଭଜା କରିଦେବି ସେ ଭେଣ୍ଡିକୁ ଗୋଟା ଭଜା କରିଦେଲି ପୋଟଳ ଗୋ ଟା ଭାଜିବି ବୋଲି ତତେ ଫୋନ୍ କରିବି ବୋଲି ମୋ ଦେହ ଚଳିଲାନି ମତେ ଆଉ ଭଲ୍ ଲାଗିଲାନି ସେତେବେଳକୁ କେମିତି କାହିଁ ଯାଇ ଶୋଇପଡ଼ିବି। ସେଇକି ତାପରେ ସେଇ ସୋରିଷ ମସଲା ପୁରେଇ ଦେଲି ସେ ପୋଟଳରେ ଚାରିଟା କି ପାଞ୍ଚଟା ପୋଟଳ କହିଲି ଅଂଶୁ ତ ଖାଇବନି।
ହ
ଆମେ ଦି ଜଣ। ସେ ଖାଲି ଭେଣ୍ଡି ଖାଇଲା ଆ ସେଇଆକୁ ଗଡେଇ ଗାଡେଇ ଦେଇକି ତେଲ ରେ ସେଟା ଯେମିତି ଭାଜି ହେଇଗଲା ଡାଲମା ଟାକୁ କଡ଼େଇ ଫଡ଼େଇ ମାଜି ଦେଇକି ଡାଲମା ଟାକୁ ଟିକେ ଫୁଟେଇଦେଲି ଫୁଟେଇ ଦେଇକି ସବୁଥୋଇଥାଇ ଦେଇକି କିଶୁନୁ କୁ ଖୋଇଦେଲି ସେ ଖୋଇ ଦେଇକି ସେ ସିଝା ଖୋଇ ଦେଇକି ଚାଲିଲୁ ଶୋଇବା ପାଇଁ ଦି ଜଣ ଯାକ ତାପରେ ଅଂଶୁ ଆସିଲା ଗାଧେଇକି ଆ ଆସିଲା ସେ ଡାକିଲା ଉଠିଲୁ ଉଠିକି ଖାଇକି ମୁଁ ଆଉ ଶୋଇନେଇ। ଖାଇକି ମୁଁ ଏପଟ ସେପଟ ଟିକେ ହେଲି ମତେ ଆଉ ଭଲ ଲାଗିଲାନି ଆଉ ଶୋଇଲିନି ମୁଁ କହିଲି ନାଇଁ ଶୋଇଲେ ଆଉ ଅଳସୁଆ ଲାଗିବ।
ଆଉ କିଶ୍ ସମୟ ତାପରେ ଶୋଇଲା କି ନାଇଁ ନା ଆଉ ଶୋଇନଥିବ?
କିସ୍ ସମୟ ଶୋଇବ ଅଂଶୁ ଶୋଇଲା। ଭାଇନା ଯାଇକି ଅଂଶୁ ପାଖରେ ଟିକେ ଗଡ ପଡ ହଉଛନ୍ତି ସିଏ ମୋ ପାଖରୁ ତାଙ୍କ ପାଖ ତାଙ୍କ ପାଖ ଖରୁ ମୋ ପାଖ ମୋ ପାଖରୁ ତାଙ୍କ ପାଖ ଏମିତି ହଉ ହଉ ତାପରେ ମୋବାଇଲ ବସିକି ଦେଖିଲା ଜାଣିଛୁ ତାପରେ ମୁଁ ଝାଡୁ କଲା ବେଳେ ତା ପାଖରୁ ମୋବାଇଲ ଛଡେଇକି ରଖିଲି ଯେମିତି ଏଠି ଆଣିକି କଣ କହିଲୁ ଅଟା ଡବା ଚୁଡ଼ା ଡବା ମୁଢ଼ି ଡବା ସବୁ ଆଣିକି ଢା ଳିକି ଯାହା କଲା କହନି କହନି
ତାପରେ ଭାଇନାଙ୍କୁ କହିଲି ତମେ ନେଇକି ଯାଅ ମୁ ଟିକେ ପରିବା କାଟିଦେବି ପନିକି ପାଖକୁ ପଳଉଛି ଖାଲି ଟିକେ ବଟି
ହଁ ହଁ।
ଚା ଟିକେ ବସେଇ ଦିଏ ତମେ ତାକୁ ନେଇକି ଯାଅ ଏଇଠୁ ଏଇ ରାସ୍ତା ଆଡେ ଟିକେ ବୁଲେଇକି ନେଇ ଆସ।
ଆଉ ରଙ୍ଗ୍ସୁ କୁ ନେଇକି ଟିଉସନ ଯିବେ ମୁଁ ମୋର ସନ୍ଧ୍ୟା ଦେଇକି ରୁଟି ଦି ଖଣ୍ଡ କରିଦେଇକି ତାକୁ ଖୋଇ ଦେଇକି ତାପରେ ଖାଇକି ଯିବି ଆଉ
ଏଇ ଯୋଉ ପୋଟଳ ଭଜା ଟା କଣ କହିଲୁ, ବୋଉ କହିଥିଲା ମତେ
ସେଇଟା ବା ସିଏ କରେ ପା ମୁଁ କେ କେଜିଏ କେଜିଏ ଭାଇନା ତେଳେ ଏଠି ରହୁନଥିଲେ ହେଲା କେ କେଜି କେଜି ପୋଟଳ ଏକାଥରେ ବୋଉ କହିବ କେଜିଏ ଦୁଇ କେଜିଆ ଛୋଟ ଛୋଟ ପୋଟଳ ଆଣିବ। ଛୋଟ ଛୋଟ ପୋଟଳ ନେଇ ଆ ବି ନେଇ ଆସିଲେ କଣ କହିଲୁ ସେଟା ତାକୁ ଖାଲି ଗୋଟା ଭାଜିଦବ ପୁରା ଖାଲି ଗୋଟା ଭା ଭାଜିଦେବ ପୋଟଳକୁ ଡାଲି କରିଦେବା ଭାତ
ହଁ ସେବା ପୋଟଳ ଗୋଟା ଭଜା ବହୁତ ପାଖରୁ ମୁଁ ଶିଖି ଥିଲି ବୋଉ କହିଲା ମତେ ପିଆଜ ରସୁଣ ଟିକେ ଦେଇକି ଭାଜିବୁ ଏମିତି ଛେ ଚିକି ବଢିଆ ଲାଗିବ ପୋଟଳ ଟା ମୁଁ ସେଇ ତାରି ପାଖରୁ ଶିଖିଥିଲି ଯେ
ମୁଁ ଭୁଲିଗଲି ଲଙ୍କା ଛେ ଚିବି କି ଗ ଲଙ୍କା ଗୁଣ୍ଡ ଦେବି ପିଆଜ ରସୁଣ ଅଦା ଅଦା ପକେଇବି କି ପକେଇବିନି ତାପରେ ନା ଅଦା ପକେଇଲେ ତ ଭଲ ଲାଗିବନି। ଏ ଭାବିଲି ତାପରେ କହଲି ଲଙ୍କା ପକେଇବି କି କଞ୍ଚା ଲଙ୍କା ପକେଇବି କି ଶୁଖିଲା ଲଙ୍କା ପକେଇବି ନା ଲଙ୍କା ଗୁଣ୍ଡ ଦେବି ୟା କନଫ୍ୟୁଜ୍ ହେଲି ତାପରେ କହିଲ ହେ ତାଉ ଏବେ ଏବେ ଏ ସୋରିଷର ରସୁଣ ବାଟିଲି ପୁଣି ପିଆଜ ରସୁଣ ଛେଚିବି ମୁ ପାରିବିନି ଆଉ
ନାଇଁ ତୁ ଏ ଯୋଉ ଭେଣ୍ଡିରେ ବି ଭେଣ୍ଡିରେ ବି ଛୁଆ ମାନେ କଣ କହିଲୁ ଖାଲି ରସୁଣ ଆଉ ଶୁଖିଲା ଲଙ୍କା ଛେଚିକି ଭେଣ୍ଡି ଭିତରେ ଦେଇକି କରିବୁ ରସୁଣ ଶୁଖିଲା ଲଙ୍କା ଛେଚି ଦବୁ ଆଉ ଲୁଣ ହଳଦୀ ସୋରିଷ ତେଲ ଟିକେ ଗୋଳେଇ ଦବୁ ତା ଦେହରେ ଗୋଳେଇ ଦେଇକି ସେଇଟା ଭେଣ୍ଡି ଭିତରେ ଦେଇକି ଭାଜିବୁ ବି ବଢିଆ ଲାଗିବ।
ହୁଁ ଆଉ ମୁଁ କରିନାହିଁ କେବେ ତାକୁ
ହୁଁ ହୁଁ। ମୁଁ ଏଥର ଆଉ ମାନେ ଯୋଉ ଦିନ ମସଲା ଧର ବାଟୁଛି କି କଣ ବେଶୀ ରହି ଯାଉଛି ସେଇଟା ମୁଁ କରିଦେଉ ଭେଣ୍ଡି ସେ ସୋରିଷ ମସଲା ଦେଇକି
ସିଏ କଣ ହଉଛି କହିଲୁ ଦେଖେ ତୋ ରୋଷେଇ କରିବାକୁ ମନ ଟା କେମିତି ଲାଗେ ରୋଷେଇ କରୁଥିବୁ ନା ମତେ ଟିକେ ଘର ଦ୍ୱାର ଅଳିଆ ହେଲେ ହେଲେ ମୁଁ ସହି ପାରେନି ହେଲା ମୁଁ ରୋଷେଇ କଲା ଭିତରେ ସେ ଯାଇକି ଆଲଣା ରୁ ସବୁ ଲୁଗାପଟା ଟାଣି ଦେଇଥିବ ଟିକିଏ ଯଦି ତାକୁ
ଛୁଆ ଟା ତୁ ଆଉ ଏମିତି କହିଲେ ହବ ତାକୁ
ଠିକ୍ ତାପରେ ଡବା ଡବି ନେଇ ସବୁ ଢାଳି ପକେଇବ ସେ ବାସନ ଷ୍ଟାଣ୍ଡ କୁ ଟାଣି ପକଉଛି। ପାଣି ନେଇକି ଢାଳି ପକଉଛି ହେଲା ଏଥର ଅତି ବିଚକ୍ଷଣ ଦୁଷ୍ଟ ହେଲାଣି ଆଉ ଟିକେ ପରେ ଟିକେ ଜାମା ଖଣ୍ଡେ ନେଇ ଆସୁଛି ଦୁନୁ ପାତ ଯିବି ହେଲା। ଦୁନୁ ପାତୁ ଯିବି ମମି ଡା କୁଚି ମମି ଡାକୁଚି ହେଲା ଏବେ କହୁଛି ମମି ଡାକୁଛି।
ହଁ ହଁ ଖନ୍ ଣ୍ଡିଏ ଗଞ୍ଜି କି ପ୍ୟାଣ୍ଟ ଯାହା ହାତେରେ ପଇଲା ଧରିକି ଦୋ ଦୌଡୁଛି ଟଙ୍ଗ ଟଙ୍ଗ ହେଇକି।
ଦଶ ଥର ମନେ ପଡୁଛି ଚାଲ ଯିବା ଚାଲ ଯିବା ଦୁନୁ ନନା ପାତୁ ଚାଲ ଯିବା।
ହୁଁ। ହଁ ଯେ ବୋଉ ବୋଉ କୁ ସବୁ ଭେରାଇଟି ଭେରାଇଟି ପ୍ରକାର ରୋଷେଇ ଆସେ। ବଢିଆ ବଢିଆ ରୋଷେଇ ବୋଉ କରେ କଲରା ଗୋଟା ଭାଜି ଥିବ ଏଡେ ସୁନ୍ଦର ଲାଗୁଥିବ ନଡିଆ ଦେଇକି ହଁ ହଁ ମୁଁ ବି ନଡିଆ ଦେଇକି ଭାଜେ ଗୋ କଲରା ମାନେ
ମୋର ଏଇଠି ସାଙ୍ଗସାଥି ଯେତେ ଖାଇଛନ୍ତି ତା ରୋଷେଇ ସମସ୍ତେ ଝୁରୁଛନ୍ତି ତା ଏପର୍ଯ୍ୟନ୍ତ ହେଲା। ସମସ୍ତେ ଝୁରୁଛନ୍ତି ମାଉଶ୍ ସେ ଭଳିଆ ତୁ କେବେ ବି କରିପାରିବୁନି ମୁଁ କହିଲି ମୁଁ କଣ କହୁଛି ମୁଁ କରିପାରୁଛି ବୋଲି ମୋତ ତୁ ତ ମୁଁ ତ ରୋଷେଇ ରେ ଶୁନୁ ହେଲା ଥ